ନମସ୍କାର।
ଆଜ୍ଞା କୁହନ୍ତୁ?
ଆପଣ କଣ ଗୋଟେ କହୁଥିଲେ ଆପଣ କହିଲେ ହଉ ମୁ ସେଇଥିରେ କହୁଛି।
ଆରେ କଣ କହୁଥିଲି ଯେ କାଲି ସି ବିଚ୍ ନା କୋଉ ୱାଟର ପାର୍କ କୋଉଠିିକ ଯିବା କହିଲ?
ବଗିଚା।
ଆଉ ତ ମୁଁ ଯେତେବେଳେ ସୁରଜକୁ କହିଲି ବଗିଚା ନା ନା ନା ନା। ଯିବା
ସିଏ ଟିକେ ଉଁ ସିଏ ଟିକେ ମାନେ ମୁଣ୍ଡ ଟା ତାଙ୍କର ଟିକେ
ମାନେ ମୁଁ ଭାଇ ମୁଁ ଲି ଲିଟ୍ରାଲି ମୁଁ ଶୁଣିଥିଲି ବୋଲି ଏଁ ମାନେ ସତରେ ମୁଁ ଶୁଣିଥିଲି ବୋଲି କହୁଚି କିନ୍ତୁ ସେ କହୁଚି ନା ବେ ତୁ କିଛି ଶୁଣୁନୁ ଜାଣି ପାରୁନୁ କଣ ଶୁଣୁଚୁ ବେ କଣ ମତେ ଶୋଧୁଚି ସିଏ। ପୁରୀ ମାନେ ସି ବିଚ୍ ଯିବା ବୋଲି।
ନା ନା ହଁ ବା ସିଏ ପାଗଳ ଟା ଆମକୁ କହୁଚି ବା ମାନେ ଉଁ ତା ତନୁକୁ କହୁଚି ଆଉ ଆମେ ତ ଗହଳି ଥିବ କାଲି ଏମିତି କହୁଚି ମୁଁ କହୁଚି ହେଁ କଣ କହୁଚୁ?
ସେଥିପାଇଁ ଆଉ ମତେ ଫୋନ କରିନି ସିଏ ଆଉ, ଖାଲି କଥା ହେଇସାରେ ତମ ସହିତ ତାକୁ ଫୋନ କରିକି ମୁଁ ଶୋଧିବି ଆଗ।
ହଁ ହଉ ଆମେ ପଚାରିଦେଲୁ ତଥାପି ମାଇଟି ରାଜୁ ଆଉ ସାତେ ହଣାଗଲା
ହଁ କଥା ହଉଥିଲେ କି ଆଉ କଣ ବୁଲି ବଲା ଗଲୁଣି କହୁଛି ବୁଲି କଣ ଗଲି ମାନେ ତୁ ଅଛୁ ବୋଲି ମୁଁ ଫାଷ୍ଟ କଥା ଜାଣିନି ତାପରେ ତୋର ଫୋନ ନାଇଁ ମୁଁ କଣ୍ଟାକ୍ଟ କେମିତି କରିବି ତୁ ଅଛୁ ବୋଲି ବି ମୁଁ ଜାଣିନି। ସେ ସ
ତୁ ତ ନିଜେ ଭାଇ ସରିଲା ପରେ ତୁ ତୋର ଗାୟବ ହେଇଯାଉଛୁ। ତତେ କିଏ କିମିତି ଜଣେ
ତୋଟା ତୁ କୁଆଡ଼େ କୁଆଡ଼େ ବୁ ହଁ ତାପରେ ସ୍ନେହା, ରାଜଶ୍ରୀ ସେତେବେଳେ ବି ତୁ ତାଙ୍କ ପାଖରେ ନଥିଲୁ। ସେଚୁଆଲି ତାଙ୍କ ପାଖରେ ଥିଲା। ଆଉ ସ୍ନେହା, ରାଜ ସେତେବେଳେ ଦେବାଂଶ ଥିଲେ ବୋଲି ଆମେ ଗଲୁନି ହଁ। ଥିଲୁ ଆଉ ହଁ
ମାନେ ସେ ସେ କଲେଜରେ ତାଙ୍କ ପାଖରେ ବି
ହଁ ସେଇ ଇଏ ଅରା ବସଂଜିତ ସବୁ ସେମାନେ ସାଙ୍ଗରେ ଥିଲେ ନା।
ଓ ବାକି ସେମାନେ ଅରା ଆଉ ଯୋଉ ପ୍ରସଂଜିତ ଆମ ପାଖକୁ ଲାଷ୍ଟରେ ଆସିଲେ ସିଏ ତ ଆସିଲାନି।
ନା ସିଏ ତା ପୂର୍ବରୁ ପଳେଇଥିଲା ସେ ଯୋଉ ଫୋନ କରିନଥିଲା ନା ସ୍ନେହା ସେତେବେଳକୁ ପଳେଇଥିଲା।
ଓ ହୋ
ମୁଁ ତାପରକୁ ତାପରେ କହୁଛି ଆଉ ତମେ ଅଲଗା କଣ ହେଇ ଯାଉଛ ଏମିତି ଅଲଗା ରହିଲା ଆରେ ଭାଇ ଆମେ କେତେବେଳେ ଅଲଗା ହେଲୁ ସେ ଦିଜଣ ଯେତେ ଦେବାଂଶ ପାଖକୁ ଗଲେ ବୋଲି ଆମେ ଆଉ ଗଲୁନି। ଅଲଗା କୋଉଠି ଆଉ ଆମେ ହବା ପାଇଁ
ହଁ ସେମାନେ ରେ ତାଙ୍କର ଆଗରୁ ଅଲଗା ସେ ଗୋଟେ ଅଛନ୍ତି ତାଙ୍କର ଗ୍ରୁପ ସିଏ ବସିଥିଲେ ତାଙ୍କ ସହିତ ସେ ଆମେ ଅଲଗା ରହିଲ ଆଉ ତାଙ୍କ ପାଇଁ ସହିତ ଥୋଡ଼ି ଯାଇକି ତାଙ୍କୁ ଡିଷ୍ଟର୍ବ କରିଥାନ୍ତୁ।
ନହେଲେ ଆମେ କେମିତି ଜାଣିବୁ? ତୁ ତ ନା ମୋ ପା ଆସୁଛୁ ନା କଣ କେତେ ତୁ ତ ପଳଉଛୁ କ୍ଲାସ ସରିଲା ମାନେ।
ସିଏ ଚାହିଁଥିଲେ ତ ପଚାରି ବି ପାରିଥାନ୍ତା ରାଜ ସି ଚାହିଁଥିଲେ ପଚାରିବି ପାରିଥାନ୍ତା ଏମାନଙ୍କୁ କାହିଁକି ନା ଏମାନେ ରୋଲ ନମ୍ବର ଏକ ବି ଜାଣିଛନ୍ତି କି ଆମେ ଅଛେ ତ ସେ ସେ ବି ଚାହିଁଥିଲେ ପଚାରିକି ଆସି ପାରିଥାନ୍ତା। ହେଲେ ଗୋଟେ ବାହାନା କରୁଛି ସିଏ।
ଆମେ ବି ଥୋଡ଼ି କୁଆଡ଼େ ମାନେ କଲେଜ ବାହରକୁ ବୁଲେଇତେ କଲେଜରେ ହିଁ ତ ଅଛନ୍ତି। ଆଉ ତୁ ଅଛୁ ବୋଲି ଆମେ ହେଲେ କେମିତି ଜାଣିବେ?
କି ସେ ସ୍ନେହା, ରାଜଶ୍ରୀ ବି ତ କହିନାହାନ୍ତି କି ତୁ ଅଛୁ ବୋଲି।
ହଁ ସେମାନେ ଆମକୁ କହି ନାହାନ୍ତି। ସେମାନେ ଆମକୁ କହିଥିଲେ ଆମେ ଜାଣିଥାନ୍ତେ ନା।
ହଁ
ଛାଡ଼ ଆଉ କଣ କହିବା। ନିଜେ ନିଜେ ଅଲଗା ରହୁଛି କହୁଛି ନା କଣ ହେଇଟା ଆରେ ବିଟୁ ଭାଇ ସରିଲା ପରେ ନିଜେ ଗାୟଭ୍ ହେଇଯାଉଛି ମାନେ ତୁ ତାକୁ ଗୋଟେ ଆଖି ମାନେ
ସେ କୁ ଫା ମାନେ ଫାଷ୍ଟ ଦିଟା ଯାକ କ୍ଲାସ ଆସୁନି କ୍ଲାସ ସରିଲା ମାତ୍ରେ ବାହାରିଯାଉଛି କିଛି ଅନାଉନି।
ଲୋକାଲ୍ ଟୋକା। ହଁ ବା କ୍ଲାସ୍ ଲାଷ୍ଟ କ୍ଲାସ୍ ମାନେ ଫାଷ୍ଟ ଦିଟା କ୍ଲାସ୍ କରୁନି ଲାଷ୍ଟ କ୍ଲାସ୍ କରିକି ଗାୟଭ ହେଇଯାଉଚି। ହଁ ଶୁଣୁ। ହଁ ଭାରି ହଉଛି ସେ ଆଚ୍ଛା ହଉ। ହଁଉ ଛାଡ଼। ଆପଣ କୁହନ୍ତୁ କିଛି ଗୋଟେ, ଆପଣଙ୍କର ମୋର ଗୋଟେ ସଉଦା ହେଇଥିଲା ଆପଣଙ୍କର ମନ ଅଛି? ମତେ ଲାଗୁନି ଆପଣଙ୍କର ମନେ ନଥିବ ତ ମତେ ଲାଗୁ ଛି ଆପଣଙ୍କର ମନେ ନଥିବ। ସଅଦା ସଅଦା।
ଓ ଆଚ୍ଛା ହଁ ବୁଝିଲି।
ତାକୁ ମୁଁ ମାନେ ଓଡିଆରେ କହିଲି ଆପଣ କଣ ବୁଝିପାରୁନାହାନ୍ତି ଟିକିଏ।
ସଉଦା କହିଲା ନା ମୋ ପା ସ ସେଇ ଯୋଉ ଆମର ଗ୍ରୋସରୀ ଭାବିଲି ତାପରେ
ଆରେ ମୋ ଆଖି କାହିଁ ବିନ୍ଧା ହଉଛି ରେ ମୁଁ ଯାଇପାରିବିନି କାଲି କ୍ୟାନ୍ସଲସ।
ହଉ କ୍ୟାନ୍ସସଲ।
ଆରେ ଜଲଦି କଣ ମନା କରିଦଉଛୁ?
ତମ କଥା ମାନୁଛି ଆଉ କଣ ମୁଁ ଚଲଦି କଣ ମନା କରିଦଉଛି ମ?
ମାନେ ତୁ ଏୟା କହୁନୁ କି ତୋର ଇଚ୍ଛା ଇଚ୍ଛା ଥିବ। କାଇଁ କିଛି କହୁନୁ କଣ ଗୋଟେ ତୋର ମାନେ ତୁ ଏମିତି ନିଜ ଇଚ୍ଛା ଟା କଣ ପ୍ରକାଶ କରନୁ କି ନାଇ ମୋର ଇଚ୍ଛା ଥିଲା। କାଇଁ କିଛି କହୁନୁ?
ମୋର ଇଚ୍ଛା ଅଛି ଚାଲ ଯିବା କାଲି ଦେଓମାଳୀ ଯିବା?
ମୁଁ ଆଗ୍ରି।
ମୁଁ ଆଡେଇ ଦେବି।
ବାକି ସମସ୍ତେ ଆଗ୍ରି ହେବେନି।
ଆ ହଁ କଣ କହୁଥିଲା ସଉଦା କୋଉ ସଉଦା କଥା କହୁଛ?
ମୁଁ କହୁଛି? କି ଆମେ ତ ପାଖରେ ନାହିଁ ନା।
କଣ ନାଇଁ?
ସିଲ୍କି ଶାର୍ଟ।
ନା ନା।
ପଚାରିଲୁ ଆମେ ମୁକି ଫୁଲ କୁ କହୁଚି। ଅ ଟି ଶାର୍ଟ ଅଛିି ନା ଟି ଶାର୍ଟ କଣ ହବ?
ଟି ସାର୍ଟ ତ ମୋ ପାଖେ ହବ ଟି ସାର୍ଟ ଅଛି ସାର୍ଟ ନାହିଁ।
ମୁଁ ସର୍ଟ କହୁଛି ତାକୁ ତାକୁ ତ ସୁବୁ ନାଇଁ ସେ ଟିକେ କାନ ଟିକେ କମ ଦିଅନ୍ତି ନା ଧ୍ୟାନ।
ଆରେ ମୁଁଁ ମୋ ମୁଁ ଯେତେବେଳେ ଟି ସାର୍ଟ କଥାଟା କହିଲ ସେତେବେଳେ ମୁଁ କହିଲି କି ଟି ସାର୍ଟ ମୋ ଠେଇଁ ହେଲେ ଟିମ୍ପଲ ଅଛି।
ସାର୍ଟ ନାହିଁ। ମାତ୍ର ମା ମା
ହୁଁ।
ତାହେଲେ କିଏ ଆମେ ପାଞ୍ଚ ଜଣ ହିଁ ନା ହଉ କିଏ ତାଙ୍କର ସାଙ୍ଗ ଯିବେ କିଏ?
ନା ତୋର କିଏ ସାଙ୍ଗ ଯିବେ?
ପଚାରୁଛି ମୁଁ।
ତୋର କିଏ ସାଙ୍ଗ ଯିବେ କି?
ମୋର ନାଇଁ ତମର କଥା କ
ନା ଆମର ଆଉ କିଏ ଯିବନି।
ଆରେ ମାନେ ସେଇ ଏଇ ମାନେ ପ୍ରାପ୍ତି ତାଙ୍କର କିଏ ଯିବେ କହୁଥିଲ ତ ସେଇଟା ପଚାରୁଛି।
ତାଙ୍କର ଯଦି ଆଜି କାମ କରି ଯୋଉ ଆଜି ଆସୁନି କି ପଇସା ଟା ସେ ପଇସା ଟା ଯଦି ଆସିଗଲା ତାହେଲେ ସେ କାଲି
ମାନେ ଏ ଦିବ କଥା କହୁଛ ତାଙ୍କ ସାଙ୍ଗ କଥା କହୁଛ।
ତାଙ୍କ ସାଙ୍ଗ କଥା କହୁଛି। ପଇସା ଟି ଆସି ଗଲେ ଆଜି ସେ ଯିବେ। ମୋର ବି ସେମ
କଣ ନ ଆସିଲେ ଯିବନି।
ନା।
ଆଉ କିଛି ନା
ନ ଆସିଲେ ପଇସା କୋଠୁ ଆଣିବି ଘରେ ତ କହିବିନି ନା ମୁଁ।
ନାଇଁ ଏବେ ତ କହୁଥିଲ ସେତେବେଳେ କହୁଥିଲ ହଜାର ଟଙ୍କା ଦେବେ ମତେ ବୋଲି ପୁଣି ନାହିଁ।
ଆ ସେଇ ଘରେ ମୋ ମୋ ଆକାଉଣ୍ଟ କୁ ଦିଆ ହେଇନି ନମ୍ବର। ମାମାଙ୍କ ଆକାଉଣ୍ଟକୁ ଯାଇଛି ସେ ମାମା ହିଁ ପଇସା ଦେବେ ମତେ। ତାଙ୍କର କଣ କାମ କରୁନି କଣ ମତେ ମୁଁ ତାଙ୍କୁ ସ୍କାନର ଦେଇଥିଲି ମତେ ପଇସା ଦିଅ ବୋଲି। ତା କାମ ଗଲାନି ତ ଯଦି ସେ ମତେ ପଇସା ଇସା ଦେବେ ନାଇଁ ଆଉ ମୁଁ ଯଦି ଏବେ ଜିଦି କରିବି କି ଏଇନା ଦିଅ ସାଙ୍ଗେ ସାଙ୍ଗେ ତ ସିଏ ଜାଣିଯିବେ କି କିଛି ଗୋଟେ ମୋର ଡା ମାନେ ଡାଲି ରେ ଗୋଟେ କଳା ପଡିଛି
ଆଉ କୁହ ହଉ ମୁଁ ଦେଇେ ଦେଖ ଆସିଲ ବରା ଦେ ଗ
ଆଚ୍ଛା ଆପଣ କୋଉଠି ଆଣିବେ ଆ ଆପଣଙ୍କ ପାଖକୁ ପଇସା ଆସିଲ ଆସିବ ନା କଣ? ଆପଣଙ୍କ ନିଜ ଆକାଉଣ୍ଟ ରେ ତ ବାସ୍ତରି ଟଙ୍କା ବାଧ ଥିଲା।
ହଁ ମାାଗିଛି ବାପା ଙ୍କୁ।
ହଁ ଆପଣ ସତ କଥା କହିଦେଇଛନ୍ତି କି ଘରେ।
ନା ନା ମୁଁ ପଇସାଚ ନା ବୋଲି ମାଗଛି। ବାପାଙ୍କୁ ମୁଁ କହନି ମାମାଙ୍କୁ କହିବି ଯେ ମାମାଙ୍କୁ କଥା ହେଇନି ମୁଁ କଥା ହେବି କହିବି।
ଆପଣ କେତେ ଟଙ୍କା ମାଗିଛନ୍ତି ଆପଣ କଣ କହିଲେ ମତେ ଘର ଖର୍ଚ୍ଚ ଆଛା
ଆଜି କଣ ହେଇଛି ଶୁଣ ମାନେ ମୁଁ ହ ଆସିକି ଅ ଆସିକି ତ ଫ ଆସିକି ତମ ସହ କଥା ହେଇସାରିଲି ଦେନ୍ କରିବି ଭାବୁଥିଲି ବାପା ଫୋନ କଲେ ମୁଁ ବୋଲି ବାପାଙ୍କୁ ଫୋନ କଲେଣି ଉଠେଇଲି ଆଉ ସାର୍ ଆପଣ ବହୁତ ବଡ ପିଲା ହେଇଗଲେଣି ବୋଧେ ଆଉ ଫୋନ ଫନ୍ କରୁନାହାନ୍ତି। କଣ କିଛି ସକାଳେ ନା କଲେଜ ଗଲାବେେଳେ କରୁଛନ୍ତି ନା ଆସିଲା ପରେ କରୁଛନ୍ତି ସେମିତି କଥା ବାହାରିଲାନି ଆଉ ଆରେ କଲେଜ ମୁଁ ଟିକେ ଆଜି ଲେଟ ରେ ଉଠିଲି ତ ସେଥିପାଇଁ ମୁଁ ଆଉ କରିନି ଉ ଆସିକି କରିବି ଭାବୁଥିଲି ତମେ କରିଦଲ ଆଉ।
ଆଚ୍ଛା ଆଛା ଆପଣ ସକାଳେ ଫୋନ କରୁନାହାନ୍ତି କି ଘରକୁ।
ଆ ଆରେ ଆଜି ମୁଁ ନିଜେ ହଡବଡିରେ ବାରିଛି ତମ ସହ କଥା ହେଇଲି। ତାପରେ ୱେଟ କରିଥିଲି ଆଉ ତମେ ଗଲଣିି ଗାଧେବା ପାଇଁ ମାନେ ଆଉ ଜଣେ
ମାନେ ଝିଅକୁ କଲ କରିବାକୁ ସମୟ ରହୁଛି କିନ୍ତୁ ଘର
ଆରେ ସେଇ କଥା ସାର୍ ନୁହଁ ଆରେ ମୁଁ କରିକି ଯାଏଁ ମାନେ କଥାଟା ତ ଶୁଣି ସାର
ନାଇଁ ଏଇଟା ଯେତେବେଳେ ଘରେ ତୋର ଜାଣିବେ
ଆରେ ମୁଁ ଶି ଶୁଣି ଶୁଣି ସାର ଶୁଣ ସାର ମୁଁ କଣ୍ଟା ମୁଁ ଯେ ତେବେଳେ ବି ତାପରେ ମାନେ ଆଉ ଜଣେ ପଶିଗଲା ବାଥ୍ ରୁମ୍ ସେ ବାହାରିଲା କହଲି ବାହାରିଲି ବେଳେ ଲେଟ୍ ହେଇଗଲାଣି ସୁରତ ଯଦି ପହଞ୍ଚିକି ଠିଆ ହେଲା ମୁଁ ମାନେ ହଡବଡିରେ ପୁରା ଯାଇଚି।
ଶୁଣନ୍ତୁ ମୋର ସମୟ ହେଇଗଲାଣି।
ଏତେ ଜଲ୍ଦି।
ହୁଁ
ହଉ ରଖନ୍ତୁ ଆଉ।